ଅନ୍ଧୁଜାଏ ବନ୍ଧୁ ଆପଣଙ୍କୁ ମୋ ଭଏସ ଆସୁଛି?
ହୁଁ ହ୍ୟାଲୋ ବନ୍ଧୁ ହଁ ଆ ଆପଣଙ୍କୁ ମୋ ଭୟସ ଶୁଣାଜାଉଛି ବନ୍ଧୁ?
ହଁ ବନ୍ଧୁ ଆସୁଛି।
ହ୍ୟାଲୋ।
ହଁ ବନ୍ଧୁ ଆସୁଛି ଆପଣଙ୍କର ଭଏସ ଶୁଭସକାଳ।
ଶୁଭ ସକାଳ ବନ୍ଧୁ।
ଶୁଭ ସକାଳ। କିଛି ନାହିଁ ଏବେ ଯେହେତୁ ମୁଁ ଏବେ ଯେହେତୁ ମୁଁ ଶୋଇକି ଉଠିଲି ଏବଂ ଭଗବାନ୍ ଧୋଇ ହେଇକି ଆସିକିରି ଭଗବାନଙ୍କୁ ପୂଜା କଲି। ଏବଂ ଆପଣଙ୍କର କଥା ଟିକେ ମନେ ପଡିଗଲା ଆପଣଙ୍କୁ ଟିକେ କଲ ଟା କରିଦେଇଛି ଆଉ।
ବହୁତ ବହୁତ ଧନ୍ୟବାଦ ବନ୍ଧୁ ଆପଣ ଆମ କଥା ଭାବୁଛନ୍ତି। ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ବନ୍ଧୁ
ସ୍ପଷ୍ଟ ଶୁଭୁନି।
ଆଜି ହଉଛି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
ଆଜି ହଉଛି ବନ୍ଧୁ ଶୁକ୍ରୁବାର ଆଉ ଆପଣଙ୍କୁ କେମିତି କଁ ଆଜି ଆପଣଙ୍କର କେମତି କଣ ଟାଇମ୍ ଟାଇମ୍ କେମିତି କଣ ଆପଣଙ୍କର ଅଛି? କେମତି କଣ ଆପଣ କରିବେ ସବୁ ଆଜି ଦିନ ସାରା।
? ନିଶ୍ଚନ୍ତ ବନ୍ଧୁ ଯେମିତିକି ଆଜି ଆପଣ ପଚାରିଲେ ବହୁତ ଭଲ କଥା ଟେ ଟିକେ ପଚାରିଚନ୍ତି ଆ ଆଜି ହେଉଛି ଶୁକ୍ରବାର ଶୁକ୍ରବାର ତ କେମିତି ମୋର ଆଜି ସମୟଟା କଟିବ ମୁଁ ଜାଣିନା କିନ୍ତୁ ଆଜି ଶୁକ୍ରବାର ଦିନ ଯେମିତିକି ମୁଁ ଏବେ ସକାଳୁ ଉଠିକିରି ଭଗବାନଙ୍କୁ ବଟ ରୋଷେଇ ବନେଇ ସାରିଲିନି ତ ଏବେ ମୁଁ କିଛି ଜଳଖିଆ କରିକିରି ପାଠ ପଢେଇିବା ପାଇଁ ବସିବି।?
ହଁ ଠିକ ଅଛି ବନ୍ଧୁ ତାହେଲେ ଆଜି ବନ୍ଧୁ ଆଜି ଆପଣ ଫ୍ରି ଅଛନ୍ତି ବନ୍ଧୁ ତ ମୁଁ ଆପଣଙ୍କୁ କିଛି କଥା ପଚାରିବି ବନ୍ଧୁ। ଆପଣ ଆ ତାର ଉତ୍ତ ହ ଠିକ ଅଛି ବନ୍ଧୁ। ଆପଣ ବନ୍ଧୁ ଆଗକୁ ତ ଯେମିତି ଦୁର୍ଗା ପୂଜା ଅଛି କୁମାର ପୂର୍ଣ୍ଣିମା ଅଛି ଦୀପାବଳି ଅଛି ଛି ଏମିତି ବହୁତ କିଛି ପର୍ବ ଲାଇନରେ ଲାଗିଅଛି ତ ଆପଣ ଗାଁ କୁ ଯାଇଁକି ସାଙ୍ଗ ମାନଙ୍କୁ ଗଲେ ଅ କିଛି ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି ବନ୍ଧୁ?
ନିଶ୍ଚିତ ବନ୍ଧୁ ଯେମିତି କିି ଆପଣ କହିଲେ କି ଆଗକୁ ସବୁ କିଛି ପର୍ବପର୍ବାଣି ଆସୁଛି ଏବଂ ପର୍ବ କଥା ଆରମ୍ଭ ମହିଳା ମାନେ ମନରେ ଆପେ ଆପେ ଖୁସି ହୋଇଯାଏ ଆଉ ଏଥର ଆପଣ ଗାଁ କୁ ଯାଉଛନ୍ତି ତ??
ହଁ ବନ୍ଧୁ ନିଶ୍ଚିନ୍ତ ମୁଁ ଏଥର ଗାଁକୁ ଯିବି। ଆମ ଗାଁରେ ଏଥର ପଞ୍ଚ ପଞ୍ଚସ୍ତରୀ ବର୍ଷ ମୂର୍ତ୍ତିୀ ପୂଜା ଓ ବଡ଼ ଆୟୋଜନ ବି ହେଇଛି ତ ବହୁତ କିଛି ଭଲ ଫଙ୍କସନ ଆମର ଆୟୋଜନ କରାଯାଇଛି ଗାଁ ରେ ତ ମୁଁ ବନ୍ଧୁ ନିଶ୍ଚିନ୍ତ ଯିବ।
ଆଜ୍ଞା ଆମର ବି ତ ଏଇଠି ଜୋରଦାର କୁହନ୍ତୁ ବନ୍ଧୁ କୁହନ୍ତୁ।
ମୁଁ କହିଲି ଆପଣଙ୍କର ବନ୍ଧୁ କେମିତି କଣ ଯୋଉ ଙ୍କର‌ ଫଙ୍କସନ ପର୍ବ କେମିତି କଣ ପାଳନ କରାଯାଇଛି?
ନିଶ୍ଚୟ ଯେମିତିକି ମୁଁ ଆପଣଙ୍କୁ କହି ରଖୁଛି ଯେ ଆମର ବି ଗାଁ ରେ ବହୁତ ଯୋର୍ ଯାର୍ ରେ ପର୍ବ ପର ପଡେ ଓ ମନାଯାଏ ଏଥର ଆମର ଯେମିତିକି କହିବାକୁ ଚାହିଁବି ଦୁର୍ଗା ପୂଜାରେ, କାଳୀ ପୂଜାରେ କଲ କତାକୁ‌ ଅ କାରିଗର ମାନଙ୍କୁ ଡକାଇକିରି ଦୁଇ ଲ ଲକ୍ଷ ଟଙ୍କା ବଜେଟରେ ଆମର ଯେମିତି କି ଜଗନ୍ନାଥଙ୍କ ଧାମର ଥିମ୍ ମେଢ କରୁଚନ୍ତି ଯେମିତି ଆଗକୁ ରଥ ଯାତ୍ରା ଆସୁଛି ନା ସେଥିପାଇଁ।
ଓ ଆପଣଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ବନ୍ଧୁ ଏତେ ଦୁଇ ଲକ୍ଷ ଟଙ୍କାର ବଜେଟରେ ଆପଣ ଏତେ ବଡ଼ ଜିନିଷ କରୁଛନ୍ତି ଠାକୁରଙ୍କ ପାଇଁ। ବହୁତ ଭଲ ଲାଗିଲା ବନ୍ଧୁ ଆପଣଙ୍କ କଥା ଶୁଣି ତେବେ ଅ ଦେଖିବାକୁ ଗଲେ ବନ୍ଧୁ ଆମର ସେଇ ପାରମ୍ପାରିକା ମେଢ ବି ଅଛି ଏ ସପ୍ତମୀକୁ ନାଟକ ଅଷ୍ଟମୀକୁ ମେଲୋଡ଼ି ନବେମୁକୁ ଅପେରା ଅ ତ ବନ୍ଧୁ ନାଟ ନାଟକରେ ତ କଣ କରୁଛ ଆପଣ କିଛି ଅଭିନୟ କରି ବି କିଛି ଆପଣଙ୍କର କଣ ଅଛି।
ସେମିତି କି ଆପଣ କହିଲେ କିି ନାଟକ ଏ ସବୁ ଯ ମତ ଅପେରା ଏ ଗପ ଏ ସବୁ ଦେଖିବା ପାଇଁ ଭଲ ଲାଗେ ତାପରେ ଏତେ ସେ ସବୁ ଦେଖିବା ପାଇଁ ଭଲ ଲାଗେ। କିନ୍ତୁ ଏଇଥର ଆମର ପୂଜାରେ ଯୋଉ ନାଟକ ଟା ହବ ଅପରା ହବ ସେଥିରେ ମୁଁ ତ ସା ସାମିଲ ହେଇପାରିବି ଆଉ ଆପଣ ଆସୁଛନ୍ତି ତ ଗାଁକୁ।
ନିଶ୍ଚିନ୍ତ ନିଶ୍ଚିନ୍ତ ହୁଅନ୍ତୁ ନିଶ୍ଚିନ୍ତ ଆପଣ ମୁଁ ଗାଁକୁ ନିଶ୍ଚିନ୍ତ ଜିତିବି ଆମ ଗାଁ ଭସାଣି ଦଶହରା ଅ ପୁଣି ନଦୀକୁ ଯିବା ଠାକୁର ବହୁତ କିଛି ଆମର ସେଠି ହବ ଆଜି ହବ ପୂଜାରେ ବନ୍ଧୁ ତ ବହୁତ ଆମେ ମଜାମସ୍ତି କରିବୁ ଖୁସି କରିବୁ ଖାଇବା ପିଇବା ଏଞଜୟ ସବୁ କିିଛି କରିବୁ ବନ୍ଧୁ। ତ ଅ ଆ ଆପଣ ଅ ଙ୍କର ବନ୍ଧୁ କିଛି ଆଉ କିଛି କୁହନ୍ତୁ। ବନ୍ଧୁ ଆପଣ।
ନିଶ୍ଚୟ ଆମର ତ ଏଇଠି ଏକାଦଶୀ ଦିନ ଟ୍ରାକ୍ଟରରେ ବଡ ଶୋଭାଯାତ୍ରା ହୁଏ ପୁରା ଗାଁ ନାଚେ। ଆଚ୍ଛା ଆପଣ କିଛି କୁମାର ପୂର୍ଣ୍ଣିମା ବିଷୟରେ ଜାଣିଛନ୍ତି।
ହଁ ନିଶ୍ଚିନ୍ତ ବନ୍ଧୁ କୁମାର ପୂର୍ଣ୍ଣିମା ତ ଝିଅମାନଙ୍କର ଏକ ପର୍ବ। ଆ ଭଉଣୀ ମାନଙ୍କୁ ଚାନ୍ଦା ଅ ଚାହିଁ ଚକଡା ଖେଳ, ପୁଚି ଚି ଖେଳ ସକାଳୁ ବ୍ରତ ରାତିରେ ଚନ୍ଦ୍ରପୂଜା ଏସବୁ ଝିଅମାନେ ହିଁ ପାଳନ କରନ୍ତି କୁମାର ପୂର୍ଣ୍ଣିମା ଟା ହଉଛି ଝିଅ ପିଲାଙ୍କ ପର୍ବ। ଆଉ ଆପଣ ବନ୍ଧୁ ଯେମିତି ପ ଏ ଆଶ୍ଚୁଲି ପୁଅ ପିନାଙ୍କ ପୁଅମାନଙ୍କର ଥାଏ ବନ୍ଧୁ ଗଜଲକ୍ଷ୍ମୀ। ଅ ବେଶଭୂଷା ହୋଇ ବୁ‌ ଗାଁରେ ବୁଲନ୍ତି। ଆଉ ଜହ୍ନ ରାତିରେ ଛାତ ଉପରେ ଖିଆପିଆ ହୁଏ। ଏମିତି ତାଳ, ଚାଉଳ, ନଡିଆ, କଦଳୀ ଏସବୁ ଜିନିଷ ଅଜଲିଖ ପୂଜାରେ ବି ହୁଏ ବନ୍ଧୁ।
ଆଜ୍ଞା। ଆଉ ଯେମିତି କି ଆପଣ ବି କହିଲେ କି ଆପଣ ଏ କିଛି ପର୍ବପର୍ବାଣ ବିଷୟରେ ବି ଜାଣିଛନ୍ତି ତ ତ ମୁଁ ବି ଆପଣଙ୍କୁ କହିବାକୁ ଚାହେଁ କି ଦୀପାବଳି ତ ଆମ ଘରେ କାଳୀ ପଜା ଅମବାସ୍ୟା ରାତିରେ ମା କାଳୀ ଙ୍କ ପୂଜା ହେଇଥାଏ ଯୋଉଠି କି ପଣା, ଭୋଗ ଏବଂ ଦୀପ ମଧ୍ୟ ଧ୍ୟ ଆମେ ଦାନ କରିଥାଉ ଲଗେଇଥାଉ ଆଲୋକିତ କରିଥାଉ। ଏବଂ ବାଣ ଟିକେ କମ ଫୁଟି ଥାଉ କାରଣ ମତେ ବାଣରେ ବହୁତ ଡର ଲାଗେ। ସେମିତି ଆପଣ କେମିତି କଣ ଦୀପାବଳି ମନେଇଥାନ୍ତି, ମତେ କହିପାରିବେ।
ହଁ ବନ୍ଧୁ ନିଶ୍ଚିନ୍ତ ବନ୍ଧୁ ମୁଁ ତ ଦୀପାବଳି ବନ୍ଧୁ ବହୁତ ଖୁସିରେ ମନାଏ। ପ୍ରାଣ ତ ବହୁତ ଫୁଟାଏ। ଆଉ ଆମର ଦୀପାବଳିରେ ଆମର ଜଣେ
ମାନେ ବନ୍ଧୁବାନ୍ଧବ ଥାନ୍ତି। ତାଙ୍କ ଘରେ ବହୁତ ରୋଷେଇ ହେଇଥାଏ। ସମସ୍ତେ ଯାଇକି ସମସ୍ତେ ଆମେ ଯିବୁ ତାଙ୍କ ଘରେ ସମସ୍ତେ ଖାଇକି ଆସିବୁ ବନ୍ଧୁ ଆମର ଦୀପାବଳି ବୋଲେ ବହୁତ ଧୁମଧାମରେ ପାଳନ କରାଯାଏ ବନ୍ଧୁ। ଆଉ କିନ୍ତୁ ପିଲାମାନେ ଫୁଲଝରି, କିରି ଟିକେ ଜାଳନ୍ତି। କିନ୍ତୁ ମୁଁ କିନ୍ତୁ ରଙ୍ଗୋଲି ଉପରେ ଅଧିକ ଧ୍ୟାନ ଦିଏ ନାହିଁ। ମୁଁ ବହୁତ ଭଲ ଭଲ ବାଣ ଆଣି ଥାଏ। ଯୋଉଟା କି ବହୁତ ଜୋର ଆବାଜ କରେ ତ ମୁଁ ତାକୁ ଫୁଟାଏ ବହୁତ ମଜା ନେଇଥାଏ ବନ୍ଧୁ ଦୀପାବଳି ଦିନ।
ଯେମିତି କିି ବିଜୁଳି, ତାଳ ପଟାସ ଏଇ ସବୁରେ ଆପଣ ବୋଧେ ବହୁତ ଇଚ୍ଛୁକ।
ହୁଁ ନି ଠି ଠିକ କହିଲେ ବନ୍ଧୁ।
ଆଉ କଣ ଆପଣଙ୍କୁ ମାନେ ଦୀପାବଳିର ଆଉ କେମିତି ଆପଣ ମାନେ ପାଳୁଛନ୍ତି ଦୀପାବଳିକୁ।
ଦୀପାବଳି କହିଲେ ବନ୍ଧୁ ଆମେ ପୁଣି ସନ୍ଧ୍ୟାବେଳକୁ ଆମର ଗୋଟେ ଏ ପୂର୍ବ ପୁରୁଷଙ୍କୁ ଗୋଟେ ତ ଆଞ୍ଜଳି ଦିଆଯାଏ। ଗୋଟେ କାଠିରେ ନିଆଁ ଲଗେଇ ଏଇଟା ପୂଜା କରାଯାଏ ବନ୍ଧୁ।
ଆଜ୍ଞା।
ଆଉ ଆପଣ ବନ୍ଧୁ ଅ ଘରେ କେମିତି ଇ ଗୁ ଗୁରୁବାରକୁ କେମିତି କଣ କରନ୍ତି ବନ୍ଧୁ ସବୁ?
ଆଛା ଗୁରୁ ମାଣବସା ଗୁରୁବାର ତ ମାନେ ଲକ୍ଷ୍ମୀମା ଲକ୍ଷ୍ମୀମାଆଙ୍କର ମାନେ ଏ ଥାଏ ସେଇ ପୂଜା ତ ବେଶ୍ ଆମେ ବ ବେଶିତ ଚାରି ସପ୍ତାହ ମାନେ ଚାରି ଗୁରୁବାର ଆମେ ପାଳନ କରୁ। ଠିକଅଛି। ଏବଂ ମାଣବସା ଗୁରୁବାର କଥା କହିଲେ ମାର୍ଗଶିର ମାସ ତ ମାନେ ସେ ଆଗକୁ ଅଛି ତ ଏ ଏଇଟା ହୋଉଚି ମା ଲକ୍ଷ୍ମୀଙ୍କର ପର୍ବ। ପ୍ରତି ଘ ଗୁରୁବାର ଦିନ ଘର ଲିପା ଚାଉଳ ବଟାରେ ଝୋଟି ଚିତା ଏବମ୍ କଳସ ଉପରେ ଆମ୍ବପତ୍ର, ଗୁଆ ପୂଜା ସାରିକି ଲକ୍ଷ୍ମୀଙ୍କର ପୁରାଣ ପଡାଯାଇଥାଏ। ଆଉ ଆପଣଙ୍କ ଘରେ କେମିତି ହୁଏ ଗୁରୁବାର ପୂଜା?
ସେମ ଜିନିଷ ବନ୍ଧୁ ସ ଆମ ଘରେ ବି ସେମ ଜିନିଷ ବି ଗୁରୁବାରକୁ ବୋହୁତ ଭଲ ଭାବରେ ଏ ଧୁଆ ଧୁଇ କରି, ସଫାସୁତୁରା କରି, ଅ ପିଠା ପଣା ହୁଏ, ମା ଲକ୍ଷ୍ମୀଙ୍କର ପୂଜା ବି ହୁଏ। ଏ ଅ
କୁହନ୍ତି ସେଦିନ ପୂଜା କଲେ ଘରର ଲକ୍ଷ୍ମୀ ଆସନ୍ତି ଘରକୁ ଭଲ ଘର ଭଲ ରୁହେ ବୋଲି ସମସ୍ତେ କୁହନ୍ତି।
ଆଉ ବନ୍ଧୁ ଅ ର ଜ ପର୍ବ ବିଷୟରେ କିଛି କହିପାରିବେ ମତେ।
ନିଶ୍ଚୟ ନିଶ୍ଚୟ ବନ୍ଧୁ ଭଲ ଯୋଉ କଥାଟା ପଚାରିଲେ। ରଜ ପର୍ବ ଯେମିତି କିି ମୁଁ ଆପଣଙ୍କୁ କହିବାକୁ ଚାହୁଁଚି ରଜ ହୋଉଚି ମାନେ ଆମେ ମନେଇଥାଉ ତି ଏକଚୋଲି ରଜ ହୋଉଚି ତିନି ଦିନ। ର ମଜା ପ୍ରଥମେ ଆସିବ ପହିଲି ରଜ। ତାପରେ ରଜ ସଂକ୍ରାନ୍ତି ତାପରେ ଭୂମି ଦାହନ ଏବଂ ବସୁମତୀ ସ୍ନାନ ଚତୁର୍ଥ ଦିନକୁ ଆମେ କହିଥାଉ। ଏହି ରଜରେ ଆମେମାନେ ମାନେ ସବୁ ଝିଅମାନେ ମହିଳାମାନେ କଣ କରନ୍ତି? ନୂଆ ଡ୍ରେସ ପିନ୍ଧିକିରି ଅଳତା ଦୋଳି ଖେଳିକିରି ପାନ ଖାଇକିରି, ରଜ ଦୋଳି ଖେଳିକିରି ଏବଂ ପୋଡ ପିଠା ପାଦ ରେ ଅଳତା ଲଗେଇରି ଯେମତି ଆମର ଅଁ ଗାଁରେ କୁହାଯାଏ ଯେ ଆମେ ଖାଲି ପାଦରେ ଚାଲିବା କଥା ନୁହଁ। ତ ଆମକୁ ପାଟ ପୁଟୁଳା ପିନ୍ଧେଇକିରି ଆମେ ଭୂମିରେ ଚାଲିଥାଉ କାର୍ କାରଣ ସେହି ଦିନ ମାତା ଭୂମି ମାତା ଋତୁସ୍ରାବ ହେଇଥାନ୍ତି ତ ମନା ଯାଏକି ଆମେ ଖାଲି ପାଦରେ ଚାଲିବା ଉଚିତ୍ ନୁହଁ ବୋଲି କିରି
ବୋହୁତ ଭଲ ଲାଗିଲା ବନ୍ଧୁ ଆପଣଙ୍କ କଥା ଶୁଣିକି ରଜରେ ଆପଣ ରଜରେ ଆ ଆପଣ ମାନେ ଏମତି ସଜବାଜ ହୋଉଛନ୍ତି ଦୋଳି ଖେଳୁଛନ୍ତି ପିଠା ପଣା ଖାଉଛନ୍ତି। ଆଉ ରଜରେ ବନ୍ଧୁ ଆପଣ ଗୁଆପାନ ଖାଆନ୍ତି ବନ୍ଧୁ?
ଆଜ୍ଞା ମିଠାପାନ ତ ମତେ ପସନ୍ଦ ଯେମିତି କି ଗୁଆପାନ ଚ ଚୂନ୍ ନା ଚୂନ ପାନ ଏବଂ ଦାଣ୍ଡରେ ଦଳି ପଡେ। ସନ୍ଧ୍ୟାରେ ସବୁ ସାଙ୍ଗ ମିଶିକିରି ପୁଚି ଖେଳ ଖେଳିଥାଉ। ଏମିତି ବହୁତ କିଛି ଆମେ ଖେଳିଥାଉ। ଆଉ ଆପଣ କଣ କରିଥାନ୍ତେ।
ବନ୍ଧୁ ମୁଁ ବି ରଜରେ ସେମିତି କିଛି ବହୁତ କିଛି ପାଳନ କରିଥାଏ ଦୂଳି ଖେଳିଥାଏ ଆମେ ସମୁଦ୍ର ବଣଭୋଜି କରିଥାଉନ୍ତୁ କହନ୍ତୁ।
ହଉ ଠିକ୍ ଅଛି ବନ୍ଧୁ ଆପଣତେଲେ ଖୁସି ବହୁତ ଖୁସି ଲାଗିଲା ବନ୍ଧୁ ବହୁତ ବହୁତ ଧନ୍ୟବାଦ ବନ୍ଧୁ।
ଁ ଧନ୍ୟବାଦ ଆପଣଙ୍କ ସହିତ କଥେଇରେ ମତେ ବହୁତ ଖୁସି ଲାଗିଲା ଏଇ କଲ୍ ଟି ମୁ ପରିଶ୍ରମ। ପ୍ରତ କରୁଛି ଜୟ ଜଗନ୍ନାଥ ୍।
ଜୟ ଜଗନ୍ନାଥ ବନ୍ଧୁ।